ଅଉ।
ହ ସାଙ୍ଗ।
ହଁ ସାଙ୍ଗ କଣ କରୁଚ??
ଏଠି ବସିଛି ତୁ?
ମୁଁ ମୁଁ ଚାଲୁଛି।
ଆଉ ଭଲ ସବୁ?
ହଁ ସବୁ ଭଲ୍। ଆଉ କଣ ଖାଇଥିଲୁ?
ମୁଁ ଭାତ, ଚିକେନ୍, ଡାଲି ଆଉ ଖଟା ଖାଇଥିଲି। ତୁ?
ମୁଁ ପଖାଳ ଭାତ। ଟିକେ ଗୁଗୁନି କିଣି ଆଣିଥିଲି ଆଉ।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ତ ଭଲ
ଆଉ ତୋର ଆଜି ହଠାତ୍ କିନା କେମିତି ମୋତେ କଲ୍ କରିଚୁ, କଣ ମନେ ପଇଲା କି ଆଜି?
ହଁ ତୋମ ଗାଁରେ ଯୋଉ ରଥଯାତ୍ରା କୁଆଡ଼େ ଭଲ ପାଳନ କରାଯାଏ, ସେଥି ଯୋଗୁଁ ଆଗକୁ ଆସୁଚି ନା।
ହଁ ଆରେ ସାଙ୍ଗ ହଁ ଆରେ ସାଙ୍ଗ ଆମର ଏଥିରେ ବହୁତ ଧୁମଧାମ୍ ରେ ରଥଯାତ୍ରା ପାଳନ କରାଯାଉ ଚି ଆଉ ଏଥର ଜାଣିଚୁ ନା ଆମର ଗୋଟେ ନୂଆ ମନ୍ଦିରଟେ ମାନେ ନିର୍ମାଣ କାମ ଚାଲିଚି, ଏଥର ରଥଯାତ୍ରା କୁ ଆଉ ପ୍ରଚିଷ୍ଠା ହବ ବୋଲି ଚାଲିଚି ଆଉ, ଆଉ ତୁ ଆସୁନୁ ବହୁତ ଭଲ ହୁଅନ୍ତା।
ହଉ ଯିବା ଆଉ, ହେଲେ
ତୋମର ସେପଟେ ରଥଯାତ୍ରା ହୁଏନି କି?
ହଁ ଆମର ହୁଏ।
ତୋମର ସେପଟେ ରଥଯାତ୍ରା କେମିତି କରାଯାଏ?
ରଥଯାତ୍ରା ଧୁମଧାମ୍ ରେ ପାଳନ କରାଯାଏ, ଛୋଟରୁ ବୃଦ୍ଧ ଯାଏ ସମସ୍ତେ ଠାକୁରଙ୍କ ଅଁ ଯୋଉ ଦଉଡ଼ି ଟାଣନ୍ତି। ଭୋଜି ଭାତ ହୁଏ ଠାକୁରଙ୍କ ପ୍ରସାଦ ସମସ୍ତେ ଖାଆନ୍ତି, ଆ ତୋମ ଆଡେ?
ହଁ ଆମ ଆଡେ ବି ବହୁତ ଭଲ ସେ ଧୁମଧାମ୍ ରେ ପାଳନ କରାଯାଏ, ଆମର ତ ପ୍ରତିବର୍ଷ ଏଇଠି ରଥଯାତ୍ରା ହୁଏ, ଛୋଟ ଗାଁ ଆମର ଛୋଟ ଗାଁ ଟେ କିନ୍ତୁ ଆମର ବହୁତ ଲୋକ ଆସନ୍ତି ଚାରିଆଡୁ ଆଉ ଭିଡ ବି ହେଇ ଯେ ଆଉ ମାନେ ବହୁତ ବହୁତ ଭଲ ଭାବରେ ଆୟ ଜନ କରାଯାଇଥାଏ, ଏଥର ଆମର ଗୋଟେ ନୂଆ ମନ୍ଦିର ଟେ ନିର୍ମାଣ କାମ କରାଯାଉଚି, ସରିନି ଆଉ ରଥଯାତ୍ରା ବେଳକୁ ପ୍ରତିଷ୍ଠା ହବ ବୋଲି କହୁଚନ୍ତି, ଆଉ ତ ସେଇ ମାନେ ରଥଯାତ୍ରା ତ ଆମ ଓଡିଶାର ସବୁଠୁ ବଡ ପର୍ବ। ଓଡିଶା କଣ ଟୋ- ମାନେ ବିସ୍ ଶ୍ୱର ବି ତ ବଡ ପର୍ବ ହଉ ଚି ଆମ ରଥଯାତ୍ରା।
ହଁ ଜଗା ଦର୍ଶନ କଲେ ସବୁ ଠିକ୍ ହେଇଯାଏ। ଦୁଃଖ, କଷ୍ଟ
ସାଙ୍ଗ ଆଉ ଜଗା ଦର୍ଶନ କରିଗଲେ ଭଲ ହୁଅନ୍ନ୍ତାନି।
ହଁ ସେ ସେ-ସେଇଟା ତ ମୁଁ କହୁଛି। କରି ଯିବା କି?
ହଁ ଚାଲୁନ ବହୁତ ଭଲ ହୁଅନ୍ତା ମାନେ ଆ କେତେଟା ସାଙ୍ଗ ଆଉ ତୁ ମୁଁ, ଆଉ ମୁଁ କେତେଟା ସାଙ୍ଗକୁ କହିକି ଗଲେ ବହୁତ ଭଲ ହୁଅନ୍ତା ଜଗାକୁ ଦର୍ଶନ କରନ୍ତି, ହେଲେ ସାଙ୍ଗ ଏଥର ତ ରଥଯାତ୍ରାକୁ ବହୁତ ଭିଡ କୋଟି କୋଟି ଲୋକ ଆସନ୍ତି, ଆମେ କେମି ଜଗାକୁ କଣ ଦର୍ଶନ କରିପାରିବା?
ହଁ ଠାକୁରଙ୍କ ଡରି ଲାଗିଲେ ସବୁ ସମ୍ଭବ, ଠାକୁର ନ ଚାହିଁଲେ କେହି ତ ଠାକୁରଙ୍କୁ ଦର୍ଶନ କରିପାରିବେନି ନା।
ହଁ ସେଟା ବି ତ ସତ କଥା।
ଠାକୁର ଡ-ଡୋରି ନ ଲଗେଇଥିଲେ ଆମେ ଏବେ କଥା ହେଇଥାନ୍ତେ କି?
ହଁ।
ଦେଖିବା କଣ ହଉଚି, ଠାକୁରଙ୍କ ଡୋରି କେତେ ବାଟ କଣ ଯାଉଛି।
ହଁ ତାହେଲେ ସାଙ୍ଗ ମାନଙ୍କୁ କାହାକୁ ପଚାରେ ଆଉ କିଏ କଣ କହୁଚନ୍ତି? ଆଉ ସମସ୍ତେ ଜଗା ଦର୍ଶନ କହିଲେ ସମସ୍ତେ ହଁ ହିଁ କହିବେ ନା।
ସମସ୍ତେ ହଁ କହିବେ ଯେ ଫୁଣି କାହାର କଣ ଅ ଅସୁବିଧା ଥିବ। ଠାକୁର ଯଦି ଚାହିଁବେନି ସିଏ ତା କତିକି ଯୋଉ ସିଏ ଯିବା ପାଇଁ ଠାକୁରଙ୍କ ପାଖକୁ, ସେ କେମିତି ଯାଇପାରିବ କି? ଯୁଆଡେ ହେଲେ କିଛିଟା ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ତାକୁ।
ହଁ ହେଲେ ବି ତୁ ପଚାର କାଳେ କିଏ ଯିବ ଯଦି ଗଲେ ଭଲ ହବ, କେମିତି ଯିବା କହିଲୁ?
ଏଇଠୁ ଯିବା ଗାଡ଼ି କରି ପଳେଇବା ଢେଙ୍କାନାଳ
ଆରେ ନା ସେମିତି ଯିବାନି ଆମେ ଗୋଟେ କାମ କରିବା ଆମେ ଟ୍ରେନରେ ପଳେଇବା।
ସେଇଟା ତ କହୁଚି। ସେଇଟା ତ କହୁଚି, ଯେ ଏଇ ଟୁ ଗାଡ଼ି କି ବ-ବସ୍ ଦ୍ୱାରା ଯିବା ହାରିକି ସେଠୁ ସେଠୁ ଟ୍ରେନେ ସାହାଯ୍ୟରେ ଯିବା ଆଉ।
ହଁ ଯିବା ଜଗାକୁ ଦର୍ଶନ କରିବା, ଆଉ ପ୍ରସାଦ ଖାଇବା ଆଉ ତାଙ୍କ ଅବଢା ବି ଯୋଉ ଖାଇବା, ତାପରେ ସମୁଦ୍ରରେ ସମୁଦ୍ର କୂଳରେ ଫଟୋ ଉଠେଇବା ଆଉ ମାନେ ମଜାମସ୍ତି କରିବା। ଆସିବା ଆଉ, ଆ, ଆଚ୍ଛା କେବେ ଯିବା ଏଇ ରଥଯାତ୍ରା ମାନେ ପୂର ପୂର୍ବରୁ ଯିବା ନା ଗୁଣ୍ଡିଜା ଆଉ ବାହୁଡା ମ- ମଝିରେ ଯିବା?
ଗୁଣ୍ଡିଚା ବାହୁଡା ମଝିରେ ଗଲେ ଭଲ ହୁଅନ୍ତା, ଆଉ କାରଣ ଗୁଣ୍ଡିଚା ବାହୁଡା ଗାଁ ରେ ପାଳନ କରାଯାଉଛି ନା, ଘ- ପରିବାର ସହପରିବାର ସାଙ୍ଗସାଥିଙ୍କ ସହିତ ରଥ ଟାଣିବାର ମଜା ଅଲଗା।
ହଁ ଆମର ତ ପ୍ରତିବର୍ଷ ଏଇଠି ଗୁଣ୍ଡିଚା ହଉ ନହନେ ବାହୁଡା ହଉ ବର୍ଷା ଯାହାହେଲେ ବି ହଉଥିବ, କୁନି କୁନି ଛୁଆ ସବୁ ରଥ ଟାଣୁଥିବେ, ହେଲେ ଏପଟେ ବର୍ଷା ହଉଥିବ ଠାକୁର ଯେ ଝୁଲି ଝୁଲି ଯାଆନ୍ତି।
ହଁ ବର୍ଷା ତ ହବ ଥେ-ହେଲେ ଠାକୁରଙ୍କ ରଥ ଟାଣି ହେଲେ
ଆଉ ତୋମର ଏଥର ତୋମର ଏଥର ନୂଆ ରଥ କରୁଚ ନା?
ହଁ ସବୁ ବର୍ଷ ନୂଆ ରଥ ହଉଚି, ଠାକୁର ବି ଯୋଉ ଠାକୁରଙ୍କ ପ୍ରତିମୂର୍ତ୍ତି ସବୁ ବର୍ଷ ନୂଆ ଭାବେ ନୂଆ ଗଢ଼ା କରା ହଉଚି। ବଢ଼େଇ ଆସିକି ଏ ଦାରୁ ଖୋଜି ଜଙ୍ଗଲରେ ତିଆରି କରନ୍ତି। ତୋମ ଆଡ଼େ କଣ କେମିତି କରନ୍ତି?
ହଁ ଆମ ଆଡେ ବି ସେମିତି ଆମର ବି ଏଥର କାଠ ସବୁ ଆସି ସାରିଲେଣି, ଏବେ ଲିମ୍ ଲିମ୍ବ କାଠରେ ତ ଯୋଉ ଠାକୁରଙ୍କ ରଥ ତିଆରି କରାଯାଏ, ତ ଏବେ ଆମର ସବୁ ବଢ଼େଇ ସବୁ ଆସିକି କାଠ ସବୁ କଟା କାମ କଟା କଟି କାମ ଚାଲିଚି, ଆଉ ତାପରେ ର ଥ ହବ ତାପରେ ଠା-ଠାକୁରଙ୍କର ସୁନାବେେଶ ପୁଣି ହବ, ତାପରେ ରଥଯାତ୍ରା ଦିନ ବହୁତ ଲୋକ ଆସିବେ, ତାପରେ ଯୋଉ କଣ ତ ଏ ଯୋଉ ଢୋଲ ଫୋଲ ସବୁ ବାଜିବ, ଖଞ୍ଜଣ ସବୁ ବାଜିବ, ତାପରେ ଗାଁ ମାନେ ଠାକୁରଙ୍କର ମାଉସୀ ମା ଘର ଟା ବି ସେ ମାନେ ଆମ ସେଇ ମାନେ ଗୋଟେଇ ଗାଁ ରେ ତ ସବୁ ମାନେ ରଥ ଟାଣିକି ନା ଏଇ ମାଉ ସୀମା ଘର ପାଖକୁ ଆସିବେ, ପୁଣି ଏଠି ଠାକୁରଙ୍କୁ ପୂଜା କରାହେବ, ଆଉ ଏଠି ସାତ ଦିନ ଧରି ଆମର ପ୍ରସାଦ ଦିଆହବ।
ଓହୋ ଠାକୁରଙ୍କ ମୂର୍ତ୍ତି ଛୋଟ କରନ୍ତି ନା ଅଁ, ବ- ବହୁତ ବଡ କରନ୍ତି?
ହଁ ଆମର ଛୋଟ କରନ୍ତି, ତୋମର?
ଆମର ଅଁ ଟିକେ ବଡ କରନ୍ତି ଆଉ।
ଆଚ୍ଛା।
ତୋମର ଯେହେତୁ ଛୋଟ ଗାଁ ପୁଣି ଲୋକଙ୍କର ପୁଣି ସାହାଯ୍ୟ ସହଯୋଗ ସମସ୍ତେ ନ କଲେ ପୁଣି ଆଉ ଯାତ୍ରା ଟା କେମିତି ହବ।
ହଁ। ନାଇଁ ଆମର ଛୋଟ ହୋଉ ପ ଛେ ବହୁତ ଧୁମଧାମ୍ ରେ ଆମର ପାଳନ କରାଯାଏ।
ଠାକୁରଙ୍କ କାମ ନା ଯେ ଧୁମଧାମ୍ ତ ନିହାତି ଭାବେ ହବ।
ହଁ ଏଥର ତୁ ଆସିବୁ ହେଲା।
ହଁ ଯିବା ଆଉ।
ଯିବା ହଉଚି ଗୁଣ୍ଡିଚା ବେଳକୁ ଗୁଣ୍ଡିଚା ବାହୁଡା ମଝିରେ ସବୁ ସାଙ୍ଗସାଥି କଥା ହେଇକି ଯିବା ଆଉ ଜଗା ଦର୍ଶନ କରି ବାହାରକୁ ଆଉ।
ହଁ ଆଉ ଘରେ ବି ଦେଖିବୁ ଜଣ ଜଣଙ୍କ ଘରେ ରା ଜି ହେବେନି କଅ ପାଇ କଇଲୁ କାହିଁକି ନା ଏତେ ଭିଡ ହେଇଥିବ ବୋ ବାହାରୁ ବହୁତ ଲୋକ ଆସିଥିବେ ଆଉ ଯୋଉ ରଥଯାତା ରଥଯାତ୍ରା ଟାଇମ୍ ରେ କାଳେ କିଏ ହଜି ହୁଜା ଯିବ ସେଥିପାଇଁ ଘରେ କହିବେ ଏବେ ଯାଅନି।
ସେଇଟା ତ ସମସ୍ତଙ୍କ ଘରେ ଡର ଥାଏ ନିଜ ଛୁଆ ପିଲାଙ୍କର କାଳେ କଣ କ୍ଷତି ହେଇପାରେ ସେଥିଯୋଗୁ ତଥାପି ବଡ଼ ହେଲେଣି। ଘରେ ସମସ୍ତଙ୍କର ପ୍ରାୟ ତ ରାଜି ହେଇଯିବେ।
ହୁଁ ହଁ। ଆର ବର୍ଷ ବି ଆମେ ଯାଇଥିଲୁ ସେମିତି ଯେ। ଓ ମୋ ସାଙ୍ଗ ଟା ଗୋଟେ ଯୋଉ ସିଏ ମାନେ ହଜି ମାନେ ତା ହଜି ଯାଇଥିଲା ବେଳା ଭଲ ତା ପାଖରେ ଫୋନ ଥିଲା ବୋଲି ସିଏ ଆମକୁ କଲ୍ କଲା ତାପରେ ଆମେ ତାକୁ ଆଣିଲୁ।
ତ ଲୋକଙ୍କ ମ ମଝିରେ ବଣା ହୁଏ। ଭିଡରେ ରଥ ଟାଣିଲା ବେଳେ ଦଳା ଚକଡ଼ା ବି ହେଇଯାଆନ୍ତି ସେଥି ମ ସେଥି ଯୋଗୁ କୁ ମାନେ କଣ ଲୋକ ବହୁତ ଏ ଏପଟ ସେପଟ ହେଇଯାଆନ୍ତି ତା ଦ୍ଵାରା ଲୋକ ହଡ଼ବଡ଼େଇ ଯୋଗୁ ଲୋକ ଏପଟ ସେପଟ ହେଇଯାଆନ୍ତି ହାତ ଛଡେଇ ଗଲେ ଖୋଜିଲା କୁ ଟିକେ କଷ୍ଟ ହୋ।
ହୁଁ। ହେଲେ କେହି କୁଆଡେ କେବେ ହଜିବେନି କାହିଁକି ନା ଜାଗା ପାଖକୁ ଯାଇ କେବେ କିଏ କଣ ହଜେ।
ସେଇଟା ତ ଇଏ ତା ସତ କଥା। କିନ୍ତୁ କିଛି ସମୟ ପାଇଁ ଯୋଉ ମନରେ ଏପଟ ସେପଡ ଚିନ୍ତାଧାରା ଆସିଥାଏ।
ହଁ।
ଆଉ ଘରେ ସମସ୍ତେ ଭଲ।
ହଁ ଘରେ ସବୁ ଭଲ ଅଛନ୍ତି। ତୁମର?
ଆମ ଘରେ ବି ସମସ୍ତେ ଭଲ।
ଆଉ ତୁ ଭଲ ଅଛୁ ତ।
ମୁଁ ଭଲ ଅଛି ଆଉ ଟିକେ ଯୋଉ ଖରାଦିନ ଯୋଗୁ ଟିକେ ଗରମରେ ହନ୍ତସନ୍ତ। ସେଇଆ ଏତିକି ଆଉ ତମ ଆଡ଼େ କଣ କେମିତି ହଉଛି?
ହଁ ଆମ ଆଡେ ବି ଜୋରେ ଗରମ ହଉଚି। ଖରା ଭି ତ ଜୋରେ ହଉଚି ପାଣି ଶୁଖିଗଲାଣି ସମସ୍ତେ ହଇରାଣ ହଉଚନ୍ତି ପାଣି ପାଇଁ ଠିକ ସେ ପାଣି ବି ପାଉନାଆତି କେଇ।
ସରକାର ଯୋଗେଇ ଦଉନାହାନ୍ତି କି ପାଣି?
ନା ଏପଟେ ପା ସେମିତି କିଛି ଏପଟେ ଲାଇନ ଲାଇନ ସୁବିଧା ବି ରଖି ନାହାନ୍ତି ପା ସର୍ କାରଙ୍କୁ ବହୁତ ଥର ଦରଖାସ୍ତ ଦେଲୁଣି ହେଲେ ସରକାର କିଛି କରୁ କରୁନାହାନ୍ତି କି ଶୁଣୁନାହାନ୍ତି।
ତମେ ଯାହାକୁ ଭୋଟ ଦେଇଚ ତମ ସରପଞ୍ଚ କି କିଛି ପଦକ୍ଷେପ ନବା କଥା ନା ଆଉ। ଲୋକ ଏତେ ଅସୁବିଧାର ସମ୍ମୁଖୀ ସମୁଖିନ ହଉଛନ୍ତି। ସରକାର ଏତେ ସୁବିଧା ଦେବା ପରେ ବି ଯଦି ଲୋକ ପାଇବେନି। ତାହେଲେ ଲୋକ ବହୁତ ହଇରାଣ ହେବେ ନା।
ଓ ଆଚ୍ଛା ହଉ ସାଙ୍ଗ ଯୋଉ ତୁ ବୁଝାବୁଝି କର। ଜଗା ଦର୍ଶନ କରି ଯିବା କେମିତି କଣ କରିବା ମତେ କହିବୁ ନା କଣ କହୁଚୁ।
ହଁ ବୁଝିକି କହିବି ଆଉ।
ହଉ ହଉ ତାହେଲେ।
ହଉ। ହଉ ତାହେଲେ ରହୁଚି।
ହଁ।
ହ